ହାଲୋ ହଁ ଶୁଭ ସନ୍ଧ୍ୟା ।
ଶୁଭ ସନ୍ଧ୍ୟା ଶୁଭ ରାତ୍ରି ହବାକୁ ଗଲାଣି। ବସିଚି ଆଉ ଏଇଠି ବସିଛି ଆଉ। ପବନକୁ ଆଶା ରଖିକି ବସିଛି ଏଇଟି ଟିକେ ବାହା ଆରେ କିନ୍ତୁ ଦେଖିଲା ବେଳକୁ ପତ୍ର
ହୁଁ ହୁଁ।ହଁ ଗରମ ତ ବହୁତ ଆଉ ସେ ବିଷୟରେ କହିବାକୁ ନାଇଁ ଆଉ।
ଝାଳ ବି ବୋହୁଚୁ
ବିନା ଫେନ ରେ ଆଉ ରହି ହବନି।
ଏ ବା
ଆଁ। ଏମିତି ହିଁ ବସିଥିଲି ଆଉ ଛୁଆକୁ ଧରିକି।
ହୁଁ।
ଆଉ କେମିତି ଅଛନ୍ତି?
ଭଲ। ଭଲ ଅଛି, ଏଇତ ଗରମରେ ଆଉ
ହଁ, ଗରମ କୁ
ଛ କିଛି କରିବାକୁ ଇଛା ହଉନି।
ଗରମରେ ତ ଯାଆନା ବୋଲି କହୁଛି, ରୋଷେଇ ଘରକୁ ଆଉ। ଯେମିତି ଗରମ ହୋଉଚି ନା ଫେନ୍ ଲଗେଇକି ରହି କରିପାରିବ।
ରୋଷେଇ ବି ଯାହାବି କରିବୁ ଖାଇବାକୁ ତ ମଣିଷଙ୍କୁ କିଛି ଭଲ ଲାଗୁନି, ଆଉ ରୋଷେଇ କରିବୁ
ହଁ। ସେଇଆ।
ପଖାଳ କୁ ତ ସମସ୍ତେ କାହିଁକି ବସ
ହଁ ସେଇ ପଖାଳ ଭାତ ଟିକେ ହେଇଗଲେ ଶାନ୍ତି।
ହୁଁ ମୋ ଶାଶୁ କହିଲେ କି ଆଉ ଆଜି ରୋଷେଇ ଷେଇ ବାସ ଇ କର, ମୁଁ କହିଲି ମୁଁ ଗରମରେ ବି ଦିନସାରା ଯେ ପରିଶ୍ରମ ହେଲାଣି, ମୁଁ କିଛି କରିପାରିବି। ସ ଶଶୁର ଆସିଲା ବେଳେ ମତେ କ କହିଲେ କି କଣ ଆଉ ନ ନେବି କି କିଛି। ମୁଁ ଯା ପାରି ନେଇ ଆସିି
ଶାଶୁ ତାଙ୍କର କହିଲେ ପଖାଳ ଖାଇବେ। ଶଶୁର ବି ତାଙ୍କର ମୁଢି ଖାଇଦେଲେ, ମୋର ବି ମୁଢି ଖାଇଦେବି। ପୁ ଅ ମୋର ଗୁଣ୍ଡ ଖାଇକି ଶୋଇ ପଇଲାଣି, ଆଉ ହଜବେଣ୍ଡଙ୍କର ଆସିବାର ଅ ଅଛିକି ନାଇଁ ତାଙ୍କର ଠିକ ନାଇଁ, ଆ ଆସିଲେ ବି ଖାଇ ଖୁଆକି ସାଡୁ ଆସିବେ, ଆଉ ମୁଁ କହିଲି କାହିଁକି ଖାଲିଟରେ ରୋଷେଇ କରି ଖାଇଦବା ଆଉ।
ଦବା ସବୁ ଆଉ।
ଏଇ ଗରମ ହେଲା ପାଖରୁ, ଏତେ ଜୋର ହେଲା ପାଖରୁ ରୋଷେଇ ରାତି ରୋଷେଇ ଟା ବି ବୋହୁତ କମ ହେଲାଣି। ଦିନ ରୋଷେଇ କଣ, ରାତି ରୋଷେଇ କଣ କିଏ ରାନ୍ଧି ବ ଏତେ ଯେ ଗରମରେ ଅବସ୍ଥା ରହୁନାହିଁ। ତାପରେ ଆମର ଟିକେ ପାହାଡ କଡରେ ତ, ଅଧିକ ଗରମ।
ହଁ, ତାପରେ ଦିନରେ ରାନ୍ଧିଲେ ବି ଏକା ସାଙ୍ଗରେ ରାନ୍ଧି ଦବ ଯଦି, ଖରାପ ହେଇଯାଇଥିବ ରାତିକି ।
ସେଇୟା, ଖରାପ ହେଇଯାଉଛି। ତାପରେ ବି ବହୁ ଜଣଙ୍କର ବି ଟିକେ ଅଛି ଯେ ଦିନରେ ତ କରି ଖାଇବେନି, ରାତି
ହଁ ହଁ। ସେଇରା ଦିନର ତରକାରୀ କି ରାତିକି ଆଉ ଖାଇବେନି।
ମୋ ଶ୍ୱଶୁର ତ ଜମା ଖାଇବେନି। ଦିନରା ଦିନ ତରକାରୀ ରାତିରେ ଖାଇବି ନାହିଁ। କେବଳ ଚିକେନ ଆଜ୍ଞା ଆଁ। କାର୍ ଆଣଲେନି ହବବା।
ସକାଳ ରୋଷେଇ ହେଲା ମାନେ, ସନ୍ଧ୍ୟାରେ ଆଉ ଖାଉନାହାନ୍ତି, ସେ ଆମର ଶାଶୁ ଘରେ ବି ସେମ।
କେହି କାହିଁ କୁଞ୍ଚି ଫୁଞ୍ଚି ଫୁଲମୂଲ ତ ଦେ ଯାଇନାହାନ୍ତି ସେ କିଛି। ହଁ ହଉ, ମୁଁ ପଚାରୁଛି ଟିକେ ଖାଲି ଦଶ ମିନିଟ୍ ଯାଉ। ଅ ନା ସେ ମୋ ହଜବେଣ୍ଡଙ୍କର ଇଭେଣ୍ଟ କାମ ତ ଫ୍ଲାୱାର ଇଭେଣ୍ଟ କାମ। ତ ସିଏ ଯାଇଛନ୍ତି। ଅଲରେଡି ଯେ ଆଜି ଡେଟ ରେ ଅଛି, ହଳଦୀ ମେନ୍ଦୀ ରସମ ମେହେନ୍ଦୀ ରସମ ରେ ଦିଦି କାମ ଧରିଛନ୍ତି ଆ ମେହେନ୍ଦୀ ରଶମ ପାଇଁ ଯାଇଛନ୍ତି, ଆ ସେ ଆସିଗଲେଣି କା ରାତିରେ ପୁଣି କାର ଦିଟା ଡେକୋରେସନ ହବ ତ, ଗୋଟେ କାର ଆସି ଘର ଆଗରେ ଲାଗିଲାଣି, ତ ସେଇଥିପାଇଁ ଶାଶୁ ପଛର ଥିଲେ କି କେମିତି କଣ କରିବା, ଫୁଲ ସବୁ କଉଥିଲେ କି କଣ କାଟି ଖେଞ୍ଚିବା ପାଇଁ, ସେଇଥିପାଇଁ!
ମାନେ ନିଜେ ହିଁ କରୁଛନ୍ତି ନା, କିଏ ଅଛନ୍ତି କରିବା ପାଇଁ ସବୁ? କାମ ।
ଆଜ୍ଞା, ଟିକେ ଟିକେ ବୋଉ ଦଶ ନହେଲେ ମୁଁ କାଟି ପାରିବିନି, ଟିକେ ଖାଲି ରହିଥାନ୍ତୁ କାମ କରୁଛୁ ଦଶମିନିଟରେ କରିଦିଅନ୍ତୁ ।
ମୁଁ କହିଲି ଯେ ନିଜେ ହ ସଜାସଜି କରୁଛନ୍ତି ନା କି ଅଛନ୍ତି ଲୋକ ରଖିବା ପାଇଁ? ଏ ମା! ଡାଛି ନାନୀ ସିଏ ଶୁଣୁନି ହେଲେ, ହଁ କୁହନ୍ତୁ?
ଅ ଗୋଟେ ଜାଗାରେ ତିନି ଲାଗିଛନ୍ତି, ଗୋଟେ ଜାଗାରେ ଆମ ହଜବେଣ୍ଡ ଆଉ ଦି ଜଣ ପିଲା ବି ଲାଗି ଏମିତି ତିନି, ତିନି ଭାଗ ହେଇଯାଇଛନ୍ତି ଆଉ!
ଆଉ କାମ ମିଳିଲେ ଏମତି
ହଁ ଆଉ ଏବେ ସିଜିନ୍ ଖୁଲିବ
ହଁ
ସେଟାକୁ ବହୁତ ସାରା ଆସୁଛି । ଆଉ ଏତେ ଗୁଡାକ ଏକା ସାଙ୍ଗ ଧରି ହ ବି ନାହିଁ ଛାଡି ବିି ଦିଆଯାଉଛି ।
ଆଉ କେତେ କାମ ହେଲେ କରିହବ ଗ
ହଁ ଯଦି ବି କରେଇଥାନ୍ତା, ପିଲା ଗୁଡାକ ଟିକେ ପ୍ରୋବ୍ଲେମ ନ କରନ୍ତି କିଛି କଥା ନାଇଁ, ହଁହା ମାରି ଦଉଛନ୍ତି, ପୁଣି ଟାଇମ ବେଳକୁ
ଆସ ସେଇଆ ତ ହଉଛି ଆଉ ସବୁଆଡେ ଏବେ ସେମତି ପ୍ରୋବ୍ଲେମ ହଉଛି, ହଁ କରିଦଉଛନ୍ତି ସବୁ କିନ୍ତୁ କାହାର ଦେଖା ଦର୍ଶନ ନାହିଁ ।
ସେଇଆା ଆଉ ଆପଣ କେତେ ବଡ ପିଲା ଆପଣଙ୍କର?
ମୋର ଏବେ ତିନି ମାସ ହେଇଛି ଛୁଆକୁ ।
ହଁ ହଁଁ ତିନି ମାସରେ ମୁଁ କଥା ହେଇଥିଲା ।
ହଁ ହଁ। ଆଜି ହେଲେ ହଜବେଣ୍ଟଙ୍କର କାମ ଅଛି ସେପଟେ ଶାଶୁ ଘର ଏଇଆଡେ ଫୁଲବାଣି ଆଡେ ବୋଲି ସିଏ ପଳେଇଚନ୍ତି ମୋ ମାମା ଆସିଚି ଆଜି ରହିବ ସିଏ । ଆ ସିଏ ପୁଣି କାଲି ଆସିବେ ଆଉ।
ହୁଁ ଆପଣ ଭଞ୍ଜନଗରରେ ରହନ୍ତି ଯେ?
ଏଇଠି ରହୁଚୁ ସିଏ ବି ହଁ ଆମର ଏଇଠୁ ହଉ ଆମ ଘର ତିରିଶ କିଲୋମିଟର ହଉଛି ଆମର ଏଇ ଗଞ୍ଜାମରେ ହିଁ ଗଦାଙ୍ଗୀ ଗାଁ ଆମର ଏଠୁ ତିରିଶ୍ କିଲୋମିଟର ହଉଛି ତ ମତେ ବି ଯିବା ପାଇଁ କହିଲି ଶାଶୁ ଘରୁ ଚା ଯିବା ସିଏ ସେଇଠି ରହିବେ ଆଜି ରାତିରେ ଆଉ ମତେ ବି କହିଲୁ ମୋ ଛୁଆକୁ ଧରିକି ଟିକେ ଖରାରେ ଯିବାକୁ ମତେ ଭଲ ଲାଗୁନି। ତାର ଦେହ ଖରାପ୍ ହେଇଯାଉଛି ଏତେ ଖରାରେ ନେଲେ।
ହୁଁ ଛୋଟ ପିଲା ତିନି ମାସରେ ପିଲା ଆଉ ତାକୁ କଣ ନିଜେ ଗରମ ଆମେ ସହି ପାରୁନୁ ସିଏ ପିଲାକୁ ନେଇକି
ଜମା ଶୋଉନି। ଅ ବସ ରେ ବି ମୁଁ ତ ମୁଁ ବି ଧରି ପାରୁନି ତାକୁ ସାଇଜ଼ ରେ। ତାପରେ ନେଇକି ଗଲେ ଥରେ ଯାଇଥିଲି ସେମିତି ସାବିତ୍ରୀ ବଳୁକୁ ସିଏ ବହୁତ୍ କାନ୍ଦି କାନ୍ଦି ହଇରାଣ କରିବି ଯାଇଥିଲା ତାପରେ ଖାଉନି ବି ଠିକ୍ ରେ ଯାହା ବି ଖାଉଛି ଯାହା ଟିକେ ସବୁ ବାନ୍ତି କରିକି ବାହାର କରିଦଉଚି। ଏମତି ଅସୁବିଧା ହେଇକିରି ବସ୍ ରେ ସେତେବେଳେ ଯାଇଥିଲି। ଆଉଥରେ ଆସିଲି ପୁଣି ଏବେ ପୁଣି ବାରମ୍ବାର ଡା ଡାକୁଛନ୍ତି ଆସେ ଆସେ ମୁଁ ମନା କରିକି ରହିଯାଇଛି। ଏବେ ପୁଣି କହୁଥିଲି ଦ ପିଲାକୁ ଧରିକି ପଳେଇଆ ମୁଁ ମନା କରିଦେଇଚି ଯେ କହୁଚନ୍ତି କାଲିକି ଆସିବା ପାଇଁ ମୁଁ କଣ କିଛି କହିକି ରହିଯିବି ବୋଲି ଭାବୁଛି ଛୁଆ ତାକୁ ପୁଣି ଦେଖିବାର ଅଛି।
ହଁ ନିହାତି ନା ସେ ଛୋଟ ପିଲା ସେ ଆମେ ଯୋଉ ଜିନିଷକୁ ସହି ପାରୁନୁ ଆ ସିଏ କଣ ହଁ। ତାପରେ ଆଜିକାଲି ସିଜରିଙ୍ଗ ପିଲା ବି ଗରମ ଟୋଟାଲି ବରଦାସ୍ତ କରିପାରେ ସେମାନେ ଇଏ ନୁହଁ।
ମା ରହୁନି କରେଣ୍ଟ ଟିକେ ପଳେଇଲା ମାନେ କାନ୍ଦି
ହଁ କଅନି ମୋର ସେମିତି ଚାରି ମାସ ପର୍ଯ୍ୟନ୍ତ ମୁଁ ଯୋଉ ହଇରାଣ ହେଇଛି ମୋର ପିଲା ସିନା ଜନ୍ମ ହେଲା କଣ? ଯୋଉ ନୁହେଁ ଗରମ ନୁହେଁ ଶୀତରେ ଜନ୍ମ ହେଇଥିଲା ବୁଝିଲେ ମାର୍ଚ୍ଚ ରେ ଜନ୍ମ ହେଲା। ତାପରେ ଆସ୍ତେ ଆସ୍ତେ ଗରମ ମାଡି ବସିଲା। ଯୋଉ କଷ୍ଟ ମୁଁ ପାଇଛି ବାସ୍ ବାସ୍ ସେଇଆ ତ ଆଉ ମୋ ଯୋଉ କଷ୍ଟ ସେ ଛୁଆ ଦେଇ ଛି ମାନେ ଟିକେ ଲାଇନ୍ ପଳେଇ ଗଲେ ଯୋଉ ହଇରାଣ ତା ପାଇଁ ପୁଣି ବ୍ୟାଟ୍ରି ବାଲା ଫ୍ୟାନ ଆଣିଲି ସିଏ ବି ତାର ଏଠି ମୋ ବାପା ଘରେ ଇନ୍ ଭେଟର ଅଛି ଚଳି ଯାଉଥିଲେ ଶାଶୁଘରେ ନାହିଁ ଇନଭଟର ସେ ବ୍ୟାଟ୍ରି ବାଲା ଫ୍ୟାନ୍ ଆଣିକି କି ବି ମାନେ ସେ କଣ ଗରମ ହବ ଆମର ଏଟି ପାହାଡ଼ କଡ଼ରେ ତ ପ୍ରବଳ ଗରମ ତ ସେ ମୁଁ ସାତ ଛଅ ସାତ ମାସ ପର୍ଯ୍ୟନ୍ତ ବାପ ଘରେ ରହିଲି।
ଆମ ଘରେ କଣ ନା ସେଇଠି ଗାଁ ଟା କୁ ବହୁତ କରେଣ୍ଟ କାଟ ସେଠି ଆମ ଘରେ ବି ସେ ଇନଭଟର ନାହିଁ ତାପରେ କାଟିଲେ ଏକାଥରେ ଚାରି ପାଞ୍ଚ ଘଣ୍ଟା କାଟି ଦଉଚୁ। କରେଣ୍ଟ ସେ ଛୁଆ ଅନ୍ଧାରେ ରହୁନି କି
ଆମର କରେଣ୍ଟ କ ରହିଲେ କେତେ ନ ରହିଲେ କେତେ ଛାତ ତାତିବମାନେ ସେ ଯୋଉ ଛା ତ ଉପରେ ତ ଲାଗିବ ଯେ ମାନେ ଫ୍ୟାନ୍ ବୁଲିଲେ ନିଆଁ ଖସୁ ଚି ଆଉ ନେଇ ପରା ରାତିରେ ଶୋଇ ହୁଏନି।ମୁଁ ଏଇ କିଛି ଦିନ ପୂର୍ବ ପୁଅର ବି ମୋର ସେଇ ଅବସ୍ଥା ହେଲା। ପୁରାପୁରି ମାନେ ଦିନ ରାତି ଶୋଇପାରିଲିନି। ମୁଁ ଶୋଇପାରିଲିନି ନିଜେ ମୁଁ ଆନହାଇଜେନିକ ହେଇଗଲି ପୁରାପୁରି। ମୁଁ ତାପରେ ତାଙ୍କୁ କହିଲି କି ମୁଁ କହିଲି ଆମର ଏସି ଦରକାର ନାହିଁ। ମୋର ଟିକେ ଏସି ରେ ଟିକେ ମୋର ପ୍ରୋବ୍ଲେମ ହୁଏ। ଆମର ଇସୁନଫୁଲିଆ ପ୍ରବଳ ଅଛି ତ।ଏସିି ଚାଲୁ ହବ ମାନେ ମୋ ମୁଣ୍ଡ ଫୁଣ୍ଡ ବିନ୍ଧିବ। ହେଲା। ଆଉ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
ସେଥିପାଇଁ ମୁଁ ଏସି ରେ ଟିକେ ପ୍ରୋବ୍ଲେମ। ସେଥିପାଇଁ ମୁଁ ୟାଙ୍କୁ କହିଲି ଗୋଟେ କାମ କର ଛାତ ଉପରେ ତମେ ଚୂନ ଦେଇଦିଅ ହେଲା। ସେଇଟା ସବୁଠୁ ମେବି କହିଲି ଚୁନ ଦେଇଦିଅ ତ ଥଣ୍ଡା ରହିବ ତାତିିବନି ଏମିତି ହଁ ସେଇଟା ଦେଲା ପାଖରୁ ଟିକେ ଶାନ୍ ନ୍ତିରେ ମଣିଷ ଟିକେ ମାନେ ଶୋଇ ହଉଛି ଦିପହରେ ରାତିରେ ହଁ। ଛାତଟା ଆଉ ତାତୁ ନାହିଁ।
ହୁଁ।
ଏ ଉପରେ ଘର ଏ ତଳେ ଘର କାମ ସରିନାହିଁ ଏତେ ପର୍ଯ୍ୟନ୍ତ ଉପରକୁ ଘର କରିବାର ବି କିଛି ପ୍ଲାନିଂ ବି ମତେ ରଖିବାକୁ ଇଛା ନାହିଁ। କାହିଁକି ନା ଆଗକୁ ତୁ ବି ସେଇ ମତେ ହିଁ କରିବାକୁ ପଡିବ ବୁଝିଲେ। ଆଉ ଘରେ ଆମର ଟିକେ ଉପରକୁ ନିହାତି ହେଲା। ଆଜି ନଣନ୍ଦ ଅଛି କାଲି ବାହା ହେଲେ ଶାଶୁଘରେ ପଳେଇବ।ଯେ ଜେଜେ ମା ଜଣେ ଅଛନ୍ତି ସିଏ ଆଜି ଅଛନ୍ତି କାଲି ନାହାନ୍ତି।ବୁଝିଲେ ଆଉ ଆମେ ଚାରି ଜଣ ପ୍ରାଣୀ ପାଞ୍ଚ ଜଣ ଆଉ ତିନିଟା ରୁମ ହେଲାଣି ବେଡ ରୁମ୍ ବୁଝିଲେ ଚାରିଟା ବେଡରୁମ ହେଲାଣି ହେଲା।ଚାରିଟା ବେଡମ କୁ ପୁଣି ଆଉ ଉପରେ ମୁଁ କହିଲି ଯାଉ କିଛି ବର୍ଷ ଯାଉ ଭଉଣୀ ବାହାଘର କରିଦେଇ ସାରିଲା ପରେ ନହେଲେ ଦିଇଟା ରୁମ୍ ଆଉ ଗୋଟେ ବାଥରୁମ୍ କରିଦେଇକି ଆମେ ନହେଲେ ପୁରା ଛାଡ଼ିଦେବା। ମାନେ ପଟି କଠା କୁ ଛାଡିଦବା ଆଉ କିଛି ଆବଶ୍ୟକ ନାହିଁ।କାହିଁକିନା ମତେ ହିଁ କରିବାକୁ ଧରିବାକୁ ପଡିବ।ମୁଁ ଏତେ ମୋର ଆଗରୁ ଲୋକଙ୍କୁ କଣ ବଳ ବୟସ ଅଛି ସତୁରି ଅଶୀ ପର୍ଯ୍ୟନ୍ତ ସେମାନେ ଟାଣି ନଉଥିଲେ। ଏବେ ଆମକୁ ତ ଏଇ ଦିନ ର ଆଠୁଟା ପେନ୍ ହେଲାଣି। ଯେହେତୁ ସିଜରିଙ୍ଗ ମଣିଷ। ମୋର ବାବା ବାହାରିବିନି ବାବା।
ହଁ ନା ଦେହକୁ ଦେଖିକି ଆଗ କରିବା କଥା ଆଉ।
ଆଉ ସେ ସମସ୍ତଙ୍କର ସବୁ ସେ ଯୋଉ ଆଉ ତଳ ତାଲା ହେଇଛି ମାନେ ଉପରୁ ପାଞ୍ଚ ତାଲା ଦଶ ତାଲା ପାଞ୍ଚଟା ଦଶଟା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
ଖୁଟିବାକୁ ପଡିବ ।
ସେୟା ନକିରିକି ଆଉ ହେଇଯାଉଛି କି ହେଲେ।
ହୁଁ ହଉ ଠିକ ଅଛି ଦେ।